ଆଜ୍ଞା ଆସ।
ଆଜ୍ଞା ଶୁଭ ସକାଳ ଆଜ୍ଞା କେମିତି ଅଛନ୍ତି ଆପଣ?
ଭଲଅଛି ଆଜ୍ଞା ଆଉ ଆପଣ?
ଆଜ୍ଞା ମୁଁ ବି ବହୁତ୍ ଭଲଅଛି ଆଜ୍ଞା।
ଆଜି ଦିନଟି ଆପଣଙ୍କର ମଙ୍ଗଳମୟ ହଉ।
ମୁଁ ବି ଆଶା କରୁଚି କି ଆପଣଙ୍କର ବି ମଧ୍ୟ ମଙ୍ଗଳମୟ ହଉ ଦିନଟା‌। ଆଉ କଣ କରୁଚନ୍ତି?
ହଁ ଆଜ୍ଞା ମୁଁ ଶଯ୍ୟାତ୍ୟାଗ ପରେ ନିତ୍ୟକର୍ମ ସାରି ଆଉ ରୋଷେଇ କାମ କେମିତି ସାରିବି ସେଇଥିପାଇଁ ଲାଗି ପଡିଥିଲି ଆଉ। ଆଉ ଆପଣଙ୍କର କଲ୍ ଟି ଦେଖି ଫୋନ କଲ୍ ପାଇ ମୁଁ ବହୁତ୍ ଖୁସି ହେଲି।
ବହୁତ୍ ବହୁତ୍ ଧନ୍ୟବାଦ ଆ
ମୁଁ ବି ଆଶା କରୁଚି ଯେ ଆପଣ ସବୁ ନିତ୍ୟକର୍ମ ସାରି ନିଜର କାମ ଆରମ୍ଭ କରିଦେଇଥିବେ।
ଆଜ୍ଞା ଯେହେତୁ ଆମର ସକାଳୁଆ ଅଫିସ୍ ଅ ତ ମୁଁ ନିତ୍ୟକର୍ମ ସାରି ବସରେ ଆସି ମାନେ ଅଫିସ୍ ରେ ବର୍ତ୍ତମାନ ମୁଁ ଅଛି।
ଯା ହଉ ଆଜି ଆମେ ଗୋଟିଏ ପ୍ରସଙ୍ଗ ରଖିବା ଛୋଟ ଛୋଟ ପିଲାଙ୍କ ଶିକ୍ଷା।
ଆଜ୍ଞା।
ଯୋଉଟା କିି ଦେଖିବେ ପରିବାରକୁ ବାପା ମା କୁ ବିଶେଷ୍ କରି ବିବ୍ରତ୍ କରି ପକାଏ। ଯେ ଆମେ ଛୋଟ ପିଲାଙ୍କୁ ଶିକ୍ଷା ଦବା କେମିତି ହଁ କି ନାଇଁ କୁହନ୍ତୁ।
ଆଜ୍ଞା ଆଜ୍ଞା।
ଆପଣଙ୍କର ବି ଅନୁଭବ ଥିବ।
ଆଜ୍ଞା।
ତୋ କୁହାଯାଏ ଯେ ଛୋଟ୍ ଛୋଟ ଶିଶୁ ହଉଛି ଗୋଟେ ମାଟିି- ପିଣ୍ଡୁଳା। ତାକୁ ଆମେ ଯେମିତି ଆକାର ଆକୃ ତି ଦେବା ସିଏ ସେମିତି ବଢିବ। ହଁ କି ନାଇ କୁହନ୍ତୁ? କିନ୍ତୁ ବାସ୍ତବରେ ଯଦି ଆମେ ଦେଖିବା ଗୋଟେ ଶିଶୁ ସେ ଜନ୍ମରୁ ହିଁ ଗୋଟେ ଆକୃତି ହେଇସାରିଥାଏ। ହଁ କି ନାଇଁ କୁହନ୍ତୁ?
ଆଜ୍ଞା ଆଜ୍ଞା।
ସିଏ, ସିଏ ମା ଗର୍ଭରୁ ବି ଅନେକ କିଛି ଶିଖିଥାଏ।
ଆଜ୍ଞା।
ଏ ଦିଗରେ ଆପଣ କଣ କହିବା ପାଇଁ ଚାହିଁବେ? ଯେ ପ୍ରକୃତରେ ସେ କଣ ମା ଗର୍ଭରୁ କିଛି ଶିଖିଥାଏ?
ନିଶ୍ଚୟ ଆଜ୍ଞା। ଗୋଟେ ଶିଶୁ ଯେତେବେଳେ ମା ଗର୍ଭରେ ଥାଏ। ଅ ଯେମିତି ଆମେ ପୌରାଣିକ ବି ଦେଖିବା। ଯେମିତି ପୁରାଣ କାଳରେ ବି ଯେମିତି ଆ ଅଭିମନ୍ୟୁ ଯେମିତି ତାଙ୍କ ମାଆ ଗର୍ଭରୁ ଶିଖିଥିଲେ। କେମିତି ଚକ୍ର ବିୁହ କୁ କେମିତି ଭାଙ୍ଗିବାର ଅଛି। ସେମିତି ଗୋଟେ ମା ଗର୍ଭରେ ଯେତେବେଳେ ଗୋଟେ ଛୁଆଟେ ଥାଏ ମା ର ଯୋଉ ଭଳିଆ କାର୍ଯ୍ୟ ରହିଥିବ, ଦିନଚର୍ଯ୍ୟା ଥିବ ପୁଅ ମଧ୍ୟ ସେଇ ଜିନିଷ ଟାକୁ ଯେତେବେଳେ ସେ ମାନେ ଧରା ପୃଷ୍ଠକୁ ଆସେ, ଧୀରେ ଧୀରେ ବଡ ହେଲା ପରେ ତାର କାର୍ଯ୍ୟକଳାପ ମଧ୍ୟ ସେପରି ଥାଏ।
ବହୁତ ବଢିଆ କଥା କହିଲେ ଆପଣ, ଯେ ପ୍ରକୃତ ରେ ମା ର ଗର୍ଭରୁ ହିଁ ଶିଶୁର ଶିକ୍ଷା ଆରମ୍ଭ ହୁଏ। ଏଣୁ ଯେତେବେଳେ ପିଲାଟି ମା ଗର୍ଭରେ ଥାଏ, ଆମେ ମା କୁ ଯଦି ସେଇଭଳିଆ ବାତାବରଣ ଟିଏ ଦେବା, ଶିକ୍ଷିତ ପୂର୍ଣ୍ଣ ବାତାବରଣ, ଶାନ୍ତିପୂର୍ଣ୍ଣ ବା ବାତାବରଣ ତେବେ ପିଲାମାନେ ଆମର ନିଶ୍ଚିତ ସେଇ ସ୍ଵଭାବର ହେବେ।
ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆଜ୍ଞା।
ଆପଣ ବଢିଆ କଥା ଟିଏ କହିଲେ। ହଁ, ପରିବାରରେ ପିଲାଟିଏ ଜନ୍ମ ହେବାର ତିନି ବର୍ଷ ପରେ ଆମେ ପୁରା ବ୍ୟସ୍ତ ବିବ୍ରତ ହେଇଯାଉ। ସେ, କିମିତି ପାଠ ପଢିବ କଣ କରିବ? ହଁ କି ନାଇଁ?
ଆଜ୍ଞା ଆଜ୍ଞା।
ଆମେ ଗାଳି ଗୁଲଜ କରିବା ଆରମ୍ଭ କରିଦଉ। ତାକୁ ଦଣ୍ଡ ଦବା ଆରମ୍ଭ କରିଦଉ। ପ୍ରକୃତରେ ଗୋଟେ ପିଲାକୁ ଛୋଟ ଶିଶୁକୁ ଦଣ୍ଡ ଦେଲେ ସିଏ କଣ ସଠିକ ବାଟରେ ଯାଇପାରିବ? ଆପଣ କଣ କହିବା ପାଇଁ ଚାହୁଁଛନ୍ତି?
ନା ଦଣ୍ଡ ସବୁ ଜାଗାରେ ଦଣ୍ଡ ଉପଯୋଗ ନୁହଁ। ଆମେ ଛୋଟ ଶିଶୁଟେ, ତାର କେ ସେ କେତେ କି ଜାଣିଥିବ ତାର ବୁଦ୍ଧି କେତେ ତାର ଥିବ ଯେ ସେ ଆମେ ତାକୁ ଦଣ୍ଡ ଦେଲେ ସେ ବାଟକୁ ଆସିଯିବ। ସେମିତି ହେଲେ ତ ସମସ୍ତେ ଆଜି ଯା ରେ ବହୁତ ବୁଦ୍ଧିମାନ ହେଇ ଯାଇଥାନ୍ତେ। ଆମେ ଯଦି ଦଣ୍ଡ ଦେଇଥାନ୍ତେ। ଦଣ୍ଡ ହି ଉପଯୁକ୍ତ ନୁହେଁ। ତାର ଅନ୍ୟ ମଧ୍ୟ ବାଟ ରହିଛି।
ତାହେଲେ ଆପଣ କହିବା ପାଇଁ ଚାହୁଁଛନ୍ତି, ସ୍ନେହ ପୂର୍ଣ୍ଣ ବାତାବରଣରେ ସଠିକ ପ୍ରେରଣା ଦେଇକି ତାଙ୍କୁ ଆମେ ଆଗକୁ ନେବା। ନା କଣ କହୁଛନ୍ତି?
ଆଜ୍ଞା ନିଶ୍ଚୟ ଆଜ୍ଞା। ଏଥିରେ ମୁଁ ଏକମତ କରୁଛି ଆଜ୍ଞା।
ହଁ, ଆମେ ସମସ୍ତେ କହୁ, ଆମ ପିଲାଟି ଭାରି ଦୁଷ୍ଟ। କିନ୍ତୁ ପ୍ରକୃତରେ ଛୋଟ ଶିଶୁ ଦୁଷ୍ଟ ହେଇନଥାଏ। ତାର ଛୋଟ ଛୋଟ କାମ ଆମକୁ ଦୁଷ୍ଟାମି ଭଳି ଲାଗିଥାଏ।
ଆଜ୍ଞା।
ନା କଣ କହୁଛନ୍ତି?
ଆଜ୍ଞା ନିଶ୍ଚୟ ଆଜ୍ଞା।
ପକ୍ଷୀ ମାନଙ୍କର କଳରୋଗ ଭଳି ପରିବାରକୁ ଛୋଟ ଶିଶୁଟି ଆସିଲେ ତାର କଥାରେ ତାର ସ୍ୱରରେ ତାର ଗୀତରେ ପରିବାର ଉଛୁଳି ପଡେ। ଯାହା ଘରେ ଶିଶୁଟିଏ ନାହିଁ ମାନେ ସେ ଘରେ ସେ ଆନନ୍ଦ ନାହିଁ ନା କଣ କହୁଛନ୍ତି?
ନାଇଁ ରେ ଏଇଟା ଠିକ୍ କଥା ଆଜ୍ଞା। ଗୋଟେ ଶିଶୁ ଯେତେବେଳେ ଗୋଟେ ଘରେ ରହେ ତାର ଯୋଉ ମାନେ ଚିତ୍କାର ହେଲା କି ଯୋର ରେ ପାଟି କରିବା ହେଲା ତାର ଯୋଉ ମୁହଁର ହସ ଏଇ ସବୁକୁୁ ଦେଖିକି ହିଁ ଆ ମୁକୁ ଖୁସି ଲାଗେ ଆମ ଦିନ ଟା ଅତିବାହିତ୍ ହୁଏ ବଡ ଲୋକଙ୍କର।
ବହୁତ ବଢିଆ ବହୁତ ବଢିଆ କଥା। ତାର ଗୁଲୁରୁ ଗୁଲୁରୁ ହସ ଉଁ ତାର ଚାଲି। ତାର କଥା, ତାର ସ୍ନେହ ଆଦର, ତାର ଚାହାଣୀ ଆମ ସମସ୍ତକୁ ବାନ୍ଧି ରଖେ। ହଁ କି ନାଇଁ। ତ ଆମେ ମୁଁ କହିବା କଥା ହେଲା ପିଲାର ଶିକ୍ଷା ପାଇଁ ଆଦୌ ବ୍ୟସ୍ତ ବିବ୍ରତ ହବା ନାଇଁ। ତାକୁ ସୁଯୋଗ ଦବା। ତାକୁ ଉତ୍ତମ ପ୍ରେରଣା ଦେବା। ତାକୁ ଶିଖିବାର ଗୋଟେ ତରିକା। ଆମେ ସବୁବେଳେ ଭାବୁ ଆମ ଢାଞ୍ଚାରେ ହିଁ ପିଲାଟି ଶିଖୁ। ନାଁ କିଛି ତାକୁ ସ୍ଵାଧୀନ ତା ଦବା। ଯେମିତି ସେ ନିଜ ଢାଞ୍ଚାରେ ବି ଶିଖିପାରିବ ନା କଣ କହୁଛନ୍ତି?
ଏଇଟା ଠିକ୍ କଥା ଆଜ୍ଞା। ଗୋଟେ ଛୁଆକୁ ଆମେ ଯେତେବେଳେ ଛୁଆଟା ମା ଯେତେବେଳେ ଟିକେ ଚଲାବୁଲା କରିପାରୁଛି ତାର ମାଇଣ୍ଡ କେତେବେଳେ ଟିକେ ମାନେ ମେଚୋର୍ ଆଡକୁ ଯାଉଛି ଆମେ ସବୁବେଳେ କଣ କରୁନା ଆମେ ବହୁତ ମାନେ ପଜିଟିଭନେସ୍ ଆଣୁ, ବହୁତ ପ୍ରୋଟେକ୍ଟିଭ୍ ହେଇଯାଉ ଆମୁକୁ ଯୋଉଟା ଠିକ୍ ଲାଗୁଛି ଆମେ ସେ ଛୁଆକୁ ସେଇ ଜିନିଷ ଟା ଦେବା ପାଇଁ ଚାହୁଁ। କିନ୍ତୁ ଛୁଆ କଣ ଶିଖିଆ ପାଇଁ ଚାହୁଁଚି। ଛୁଆ କଣ ଚାହୁଁଚି ଗୋଟେ ଶିଶୁ କଣ ଚାହୁଁଚି ତା ମନ କଥା ବୁଝିକି ତାକୁ ସେଇ ଜିନିଷ ଟା ଯଦି ଆମେ ଦେଇପାରିବା ତାହେଲେ ସେଇ ଜିନିଷ ଟା ଆହୁରି ମଧ୍ୟ ଭଲ ହେଇପାରିବ।
ସୁନିଶ୍ଚିତ ସୁନିଶ୍ଚିତ ଆପଣ ବଢି଼ଆ କଥା ଟିଏ କହିଚନ୍ତି। ଧରନ୍ତୁ ଆମେ ଗୋଟେ ଖେଳନା ଆଣିକି ଛୋଟ ଶିଶୁକୁ ଦେଲେ ସେ କିଛି ସମୟ ଖେଳିଲା ପରେ ଭାଙ୍ଗିଦିଏ। ଆମେ ରାଗିଯାଉ ହେ ଖେଳନାଟି ଭାଙ୍ଗିଦେଲୁ। କିନ୍ତୁ ଖେଳନାଟାକୁ ଭାଙ୍ଗିକି ସେ ଆଉ ଗୋଟେ ଖେଳ ସେଥିରେ ଖେଳି ପକାଏ।
ଆଜ୍ଞା।
ଅର୍ଥାତ୍ ସେ ଆଉ ଗୋଟେ ନୂଆ ଜିନିଷ ଶିଖିଯାଏ।
ନିଶ୍ଚିତ ଆଜ୍ଞା।
ଆମେ ତାର ଛଟ ଛଟ କାମକୁ ଯଦି ପ୍ରଶଂସା କରିବା ତାର ଛଟ ଛଟ କଥାକୁ ଯଦି ପ୍ରଶଂସା କରିବା ତେବେ ସିଏ ଆଗ୍ରହର ସହିତ ଆଗକୁ ବଢି଼ବ। ଆଉ ସବୁବେଳେ ଯଦି ଆମେ ଗାଳି ଗୁଲଜ୍ କରିବା ସେ ମାନ୍ଦା ହେଇଯିବ ନା କଣ କଉଚନ୍ତି?
ଆଜ୍ଞା। ଶିଶୁ ହଉଚି ଆଜ୍ଞା ମୋ ମତରେ ଶିଶୁ ହଉଚି ଗୋଟେ ଯେମିତି ଗୋଟେ କୁମ୍ଭାର ଯେମିତି ମାଟି କୁ ଗୋଟେ ମା ଟିରୁ ଯୋଉ ପାତ୍ର ଗଢ଼େ ସେ ମାଟିକୁ ଯେମିତି ଆକାର ଦବ ସେ ମାଟିର ପାତ୍ର ଟା ସେଭଳିଆ ଆକାରରେ ବାହାରିବ। ତ ଶିଶୁ ବାଲ୍ୟ ପ ଜୀବନ ହଉଚି ଗୋଟେ ସେମିତି। ଆମେ ତାକୁ ଯୋଉ ଭଳିଆ ଆକାର୍ ଦେବା ଯେମିତି ସ୍ନେହ ଦବା ସେ ବଡ଼ ଯେତେବେଳେ ତାର ବାଲ୍ୟବସ୍ଥା ଆସିଯିବ ସେଇ ଟାଇମ୍ ରେ ସେ ସେମିତି ହିଁ ଗଢ଼ି ହେଇକି ଆସିବ ଏଇଟା ହଉଛି ମୋ ମତାମତ।
ତ ନିଶ୍ଚିତ ଆପଣ ବଢି଼ଆ କଥା କରିବେ। ଯେ ଆମେ ଯେମିତି ବାଡିରେ ଗୋଟେ ଚାରା ଗଛ ଲଗେଇଥାଉ। ତାକୁ ଯେମିତି ଆମେ ଯଦି ସିଧା ଭାବରେ ବଢ଼େଇବାକୁ ଚାହୁଁ। ଗୋଟେ କାଠିର ଆସରା ଦଉ। ତାକୁ ଗୋବର ଦୋଉ ଖତ ଦୋଉ ପାଣି ଦୋଉ ଠିକ୍ ସେମିତି। ପିଲାଟିକୁ ଯଦି ସ୍ନେହ ଆଦରର ସହିତ ଆମେ ଠିକ୍ ସେମିତି ଗଢ଼ିବା। ସିଏ ମଧ୍ୟ ଆଗକୁ ଆଗକୁ ଭଲ ରକମର ଗଢ଼ି ଗଢ଼ି ହେଇ ଚାଲିବ।
ନିଶ୍ଚିତ ଆଜ୍ଞା ନିଶ୍ଚିତ ଗୋଟେ ସେତେ
ଆମେ ଶିଶୁକୁ କେବେ ତୁଳନା କରିବା ନାହିଁ। ଯେ ପଡି଼ଶା ଘର ପିଲା ଗଣିତରେ ଏମିତି କରୁ ସିଏ ସାହିତ୍ୟରେ ଏମିତି କରୁଚି। ତୁ କାହିଁକି କେତେ କମ୍ ରଖୁଛୁ। ସେମିତି କେବେ ତୁଳନା କରିବା ନାଇଁ ନାଁ କଣ କହୁଚନ୍ତି।
ନାଇଁ କେବେ କାହା ସହିତ ଆମେ ତୁଳନା କରିବୁନାହିଁ। ସବୁ ମଣିଷର କ୍ଷମତା ତାଙ୍କର ଚମସ୍ତଙ୍କର ଅଲଗା ଅଲଗା ଥାଏ। ଏମିତି ନୁହଁ ଯେ ମୋ କ୍ଷମତା ଅଛି ମୁଁ ଆ ପାଞ୍ଚ କେଜି ଜିନ୍ସ ଟା ଟେକି ପାରିବି। ତାମାନେ ନୁହଁ ଯେ ଆଉ ଜଣଙ୍କର କ୍ଷମ ତା ବି ସେଇ ଥିବ କି ପାଞ୍ଚ କେଜି ଜିନ୍ଷ ଟା ଉଠେଇ ଦବ। ସବୁ ଥିଶୁର ବି ସେତି କି ତାଙ୍କର କ୍ଷମତା ହିସାବ୍ରେ ତାଙ୍କର ବ୍ରେନ୍ ଡେଭ୍ଲପ୍ମେଣ୍ଟ୍ ସବୁ ଯ ଅଲଗା ହେଇଥାଏ।
ନିଶ୍ଚିତ ଭାବରେ ନିଶ୍ଶିତ ଭାବରେ। ଏଣୁ ଏଥିରେ ଆମେ ଏକମତ ବା ଆମର ସମତ ଯେ ଆମେ ପିଲାଙ୍କୁ କେବେ ତୁଳନା କରିବା ନା। ଆଉ ଆପଣଙ୍କର ମତ ଅନୁସାରେ ମୁଁ ବି ଏକମତ ଯେ ପ୍ରତେକ୍ ଶିଶୁ ଅଲଗା ଅଲଗା ପ୍ରତିଭାର ଅଧିକାରୀ।
ନିଶ୍ଚୟ ଆଜ୍ଞା।
ତାକୁ ଆମକୁ ସେଇ ପ୍ରତିଭାଟି ଜାଣିବାର୍ ଅଛି। ଚି ଚିନ୍ହିବାର ଅଛି। ଆଉ ସେଇ ଅନୁସାରେ ତାକୁ ଗଢ଼ିବାର୍ ଅଛି।
ସେଇଟା ଆଜ୍ଞା। ମୁଖ୍ୟତ ଆମେ ଗୋଟେ ଶିଶୁକୁ ଯଦି ଗୋଟେ ଭଲ ବାଟକୁ ନେବା। ସେ ତାହେଲେ ସେ ଶିଶୁ ସହିତ ଆମକୁ ବହୁତ ସମୟ ର ସମୟ ଅତିବାହିତ କରିଆକୁ ପଡ଼ିବ। ସମୟ ଯଦି ଆମେ ଜଣଙ୍କ ସହିତ ଅତିବାହିତ ନ କରିବା। ଆମେ ସେ ଶିଶୁ କୁ କଁ ଦର୍କାର୍ ସେ କଣ ଚାହୁଁଛି ସେ କୋଉ ବାଟକୁ ଯିବା ପାଇଁ ଚାହୁଁଛି। ଆମେ ତାକୁ ତର୍ଜମା କରିପାରିବାନି। ଯଦି ତା ସହିତ ଆମେ ସମୟ ଆମ ପରିବାର ହେଲା। କି ତାର ଅଭିଭାବକ ହେଲେ ଯଦି ତା ସହିତ ସମୟ ଅତିବାହିତ ନ କରିବେ। ସେ ଶିଶୁ ବିଷୟରେ ଜାଣିପାରିଵେନି।
ବହୁତ ବଢିଆ କଥା ବହୁତ ବଢିଆ କଥା। ତାକୁ ଆମେ ତର୍ଜମା କରିବାକୁ ପଡ଼ିବ। ତାକୁ ଆମକୁ ଲକ୍ଷ୍ୟ କରିବା ପାଇଁ ପଡ଼ିବ। ନାଇକି? ତା ମନର କଥାକୁ ବୁଝିବା ପାଇଁ ପଡ଼ିବ ଯେ ଜଣେ ଚିତ୍ରକର ହେବା ପାଇଁ ଚାହୁଁଛି। ଆମେ ତାକୁ ସଙ୍ଗୀତଜ୍ଞ ହେ ବୋଲି କହିବା।
କେବେ ବି ନା କେବେ
ଜଣେ ଖେଳାଳି ହେବା ପାଇଁ ଚାହୁଁଛି। ଆମେ ତାକୁ କହିବା ତୁ ପଥର ଶିଳ୍ପୀ ହେଇଯା। ସେ କେମିତି ହବ। ଏବଂ ତାର ଯୋଉ ଅନ୍ତର୍ନିହିତ ଗୁଣାବଳି ଦେଇଛି ପ୍ରକୃତି। ସେଇ ଅନୁସାରେ ତାକୁ ଗଢିବା ପାଇଁ ପଡ଼ିବ ବଢିଆ କଥା କହିଲେ। ଆଚ୍ଛା ହୁଁ ଆଉ ଗୋଟେ କଥା। ଯେ ଆମେ ସବୁ ସବୁବେଳେ କହୁ ଯେ ତୁ କାହିଁକି ପିଲା ଶ୍ରେଣୀର ଅନ୍ୟ ପିଲାମାନେ ଭଲ ନମ୍ବର ଆଣିବା ସତ୍ତ୍ୱେ ତୁ କାହିଁକି କମିଗଲୁ? ନାଇଁ କି ଆମେ ବିବ୍ରତ ହେଇ ପଡ଼ୁ। କିନ୍ତୁ ପିଲାଙ୍କୁ ଆମେ ଗୋଟିଏ କଥା ବୁଝେଇବା। ଯେ ତୁ କାହା ସହିତ ପ୍ରତିଯୋଗିତା କରୁଛୁ? ପିଲାଙ୍କ ସହିତ ନୁହେଁ ପାଠ ସହିତ ତୁ ପ୍ରତିଯୋଗିତା କରୁଛୁ ତୁ କେତେ ଦିନ ମୂଲ୍ୟାଙ୍କନ ପାଇବୁ। ସେଇଟା ହେଉଚି ତୋର ବ୍ୟକ୍ତିଗତ ପ୍ରଚେଷ୍ଟା ପରିଶ୍ରମର ଫଳ।
ଆଜ୍ଞା।
ଆମ ପିଲା ସହିତ ପ୍ରତିଯୋଗିତା କରିବା ଦରକାର। ଡରକାର୍ ନାଇଁ ସେ ବିଷୟ ସହିତ ପ୍ରତିଯୋଗିତା କରୁ ଜ୍ଞାନ ସହିତ ପ୍ରତିଯୋଗିତା କରୁ ହଁ କି ନାଇଁ କୁହ?
ଆଜ୍ଞା ନିଶ୍ଚୟ ଆଜ୍ଞା ତାପରେ ଆମେ କେବେ ବି ସେ ରେଜଲ୍ଟ ଫଳ ହିଁ ସବୁକିଛି। ଏହାମାନେେ ନୁହେଁ ଯେ ସେ ନବେ ଶତକଡ଼ା ହିଁ ବାଧ୍ୟ ରଖିବା କଥା।
ଆଜ୍ଞା।
ହୁଏ ତ କମି ବି ଯାଇପାରେ ହୁଏତ ବଢ଼ି ବି ଯାଇପାରେ ସେ ଯେତେ ପାଉଛି ଆମେ ତାପରେ ପ କଣ ପାଇଁ କମିଲା କୋଉ ଜିନିଷ ମିଲା ସେଇ ଜିନିଷଟା ଯାଇକି ସେ ସାଙ୍ଗ ରାଗି ନ କରିକି ତାର କମିଲା କୋଉ ଜାଗାରେ କମିଲା। କୋଉ ଜାଗାରେ ତାର କମିଲା ସେଇ ଜିନିଷଟାକୁ ଆମେ ଯଦ ନିଶ ସମୟରେ ନିର୍ଦ୍ଧାରଣ କରିବା ତ ସେଇ ଜିନିଷ ଟା ଆଗକୁ ସେ ଠିକ୍ ଭାବରେ ଫଳପ୍ରଦ ହେଇପାରିବ।
ନିଶ୍ଚିତ ଆପଣ ବଢିଆ କଥା କହିଲେ ଯେ ତାର ମନକୁ ଆମେ ଭାଙ୍ଗିଦବା ନାହିଁ। ଏ ଯେ ବାରମ୍ବାର କହିବା ତୁ ଏଥର ଭଲ କରିଛୁ ଆଉ ଟିକେ ଚେଷ୍ଟା କଲେ ଆଉ ଟିକେ ଭଲ କରିବୁ। ଏଥିରେ କଣ ଅଛି ନାଇଁକି।
ଏଇ ଭାବରେ କଲେ ଗୋଟେ ଶିଶୁ ଆଗକୁ ଉତ୍ତୀର୍ଣ୍ଣ ହେଇପାରିବ।
ଆପଣଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ ଆଉ ଗୋଟେ ଯେହେତୁ ଜରୁରୀ କଳୀନ କଣ ଆସୁଛି ଟିକେ ରଖୁଛି ଆଜ୍ଞା।
ଆଜ୍ଞା ଠିକ୍ ଅଛି ଧନ୍ୟବାଦ ଆଜ୍ଞା।